ହଁ କ।
ଭାଇ ନମସ୍କାରେ।
ହଁ ଓଳିିକି।
ହ ଆଉ କଣ କରୁଚ? ଟିକେ ନେଟୱାର୍କ ଇସୁ ଥିବ ଆଉ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହଁ
ହଁ ଶୁଭିଲା?
ହଁ ଶୁଭୁଛି।
ଆଉ କଣ କରୁଚ?
କରିବି ଆଉ କଣ, ଏଇ ଆମ୍ବ ଗଛ ମୂଳେ ବସିକି ପଣସ ଦେଖୁଛି। ହାଲୋ ହ୍ୟାଲୋ
ହଁ
ହଉ କୁହ।
ଆଉ ସବୁ ଆମ୍ବ ଫାମ୍ବ ପାଚିଲାଣି?
ଆମ୍ବ ପଚିଲେ କଣ ହବ ଆ
କଣ?
ଉଁହୁଁ ଏତି ତ ପାଟିକି ଖଟା ଲାଗୁଛି ଆମ୍ବ ଗୁରା ଆଉ କଣ ଲାଗୁଛି କି
ହଁ ଆମ୍ବ ସରା କରି ଖାଇଦିଅ ଗୁଡ ପକେଇକି।
ଆ ଆମର ଆମ୍ବ ସରା ଖାଉନୁ ଫଡି ଆମ୍ବ ଖାଉଛୁ ଯେ ଫଡି ଆମ୍ବ ତ କାଇଁ ଏ ବର୍ଷ ଆସିନି
ଓ ହୋ
ଆଉ ଖରା କେମିତି ହେଉଛି?
ଖରା ହଉଛିି ଜୋରିଆ କଣ ଆଉ କରିବା ଖରା ତ ହଉଛି। ଆଉ କଣ ଖାଇଛ?
ପଖାଳ ଭାତ।
ଖାଲି ପଖାଳ ଖାଉଛୁ?
ପଖାଳ ସହିତ ଭଜା ଶାଗ।
ଶାଗ ଟା କେମିତି ତିଆରି କରୁଛ? ଆମ ଆଡେ ତ ଇଆଡେ ଅଲଗା ପ୍ରକାର ତିଆରି କରୁଛନ୍ତି ତମର ଶାଗ ଟା କେମିତି ତିଆରି କରୁଛ?
ଶାଗକୁ କାଟିକି ପିଆଜ ଫୁଟେଇକି ସ୍ଵାଦ ଅନୁସାରେ ଲୁଣ ଦେଇକି କରା ହଉଛି ଆଉ
ଏମିତି କରୁଛ
ହଁ ଅଁ
ସ୍ଵାଦ ଅନୁସାରେ ଲୁଣ ଦଉଛ?
ଆଉ ଅଧିକ ଦେଲେ ଲୁଣିଆ ହେଇଯିବନି?
ଓହୋ। ଆଉ ଟୋଲ ଖାଉଛନ୍ତି ତମ ଆଡେ?
ହଁ
ତମର ଖାଉଥିବ ତ?
ନାଁ ଆମର ଖାଉନୁ।
ଆମର ବି ଖାଆନ୍ତି।
ହଁ।
କୁହ ଆଉ କଣ?
ଆଉ ସବୁ ଭଲ?
ହଁ ସବୁ ଭଲ ଆଉ କଣ କରିବା।
ଆଉ କୁଆଡେ ଯିବାର ଅଛି ନା ନାଇଁ?
ନାଇଁ କୁଆଡେ ଯିବିନି ଯେ ଏମତି ତ ଫୋନ ରେ ଗପିବା ଆଉ କଣ ଆଉ କରିବି?
ହଁ ଅଁ
ଭାରି ନିଦ ମାଇଲାଣି କିନ୍ତୁ, ସୁଲୁସୁଲିଆ ପବନ ପ୍ରାକୃତିକ ସୌନ୍ଦର୍ଯ୍ୟ
ହଁ ଉପଭୋଗ କରୁଛ ଆଉ। ଉପଭୋଗ କରୁଛ ଆଉ।
ହଁ ପୁରା ଭୋଗ ନା ଖାଲି ଉପଭୋଗ କଣ?
ଓହୋ।
କଣ କରିବା ଆଉ, ଗାଡି କିଣିଲ?
ହଁ।
କେତେ ପଇଲା?
ଦି ଲକ୍ଷ।
ଏତେ ଟଙ୍କା ଦେଇକି ଗାଡି ଆଣିଛ?
ହଁ ଆଣିଛୁହାରି ଆଉ ଶୋକ୍ ପୁରା କରିବାର।
ଆଉ ଗୋଟେ ସାଇକେଲ୍ ଟେ କିଣିଲୁନି?
ସାଇକେଲ ଛୁଆ ଥିଲେ ସାଇକେଲ୍ ଚଲାଉଥିଲୁ ଆଉ। ବଡ ହେଲାଠୁ ଗାଡି ଆଉ।
ଆଉ ତମ ତମ ପୁଅ ଖବର କଣ?
ଆମ ପୁଅ ଘରେ ଶୋଇଛି ଖାଇକି।
ଆଉ ବୋହୁ ପିଲା?
ବୋଉ ପିଲା ତାଙ୍କ ଘରେ।
ଆଉ ଜାମୁକୋଳି?
ଆ ଜାମୁକୋଳି ଗଛରେ ପାଚିଲାଣି।
ବଡ଼ ନା ଛୋଟ?
ଆଁ ମଝିଆ।
ମଝିଆ କୋଳି ତାହାଲେ ନା, ଇଏ ଏବେ ଏବେ ତ ପ୍ଲସ ଟୁ। ପାସ୍ କରିଥବ?
ହାଁ। ଆଉ ତମେ କଣ ପଢାପଢି?
ମୁଁ ଆଉ କଣ, କଥା ଆଉ କଣ ବାହାରଉଛ? ଦେଢୁଶୁର ହେବି ଆଉ କଣ କହିବା?
ଆଉ କଣ ପଢୁଛ?
ଛି ଆଉ କଣ ଯାହା ପଢିଛି ତ ଛେଳି ଚରେଇ ଗଲି ପାଠ ସାଠ ହେଲାନି ବୋଲି। ପାଖ ଗାଁ କୁ, ଜାମୁକୋଳି ଗଛ ଟିଏ ଦେଖିଲି ଚଢିଗଲି ତଳେ ଗୋଟେ ଭାଲୁଟେ ଠିଆ ହେଇଛି। କି ଆଉ।
ହଁ ହଁ।
କଣ କରିବି, କଣ କରିବି, ଡାକିଲି ଖାଲି ଜାମୁକୋଳି ଏ ଭାଲୁ କହିଲା ତୁ ତ ମଝିଆ କୋଳି ଖାଇଲୁ ବଡ କୋଳିଖାଇଥିଲେ କିଛି କହିନଥାନ୍ତି ପଚି ଯାଇଥାନ୍ତା।
ହଁ।
କୋଳିବି ଖାଇଥିଲେ କିଛି କହିନଥାନ୍ତି ପାଚି ନଥିଲା ମଝିଆ କୋଳିଟା ପାଚିଛି ଖାଇଦେଇଛୁ ତତେ ଖାଇବି ଆଉ କରିବି ଭାଲୁ ଖାଇବା ଡରରେ ଗାଁ ଲୋକଙ୍କୁ ଡାକିଲି ଧାଇଁ ଧାଇଁ ଧାଇଁ ବଞ୍ଚେଇଲେ ଆଉ।
ହଁ ହଁ।
ଆଉ ଭାଉଜ ଖବର କଣ?
ଭାଉଛ ତୋ ପୁଅ ଛାଡ଼ ସିଏତ ଶପଥ କରଛି ସିଏ ଭାଉଜ ସମସ୍ତଙ୍କର।
ଓ ସାହୁ ଭାଉଜ ଆଉ।
ହଁ ସାହୁ ଭାଉଜତ ସିଏ ଅବିକଳତ ରୂପ ଗୁଣ ଛବି ଖାଲିତ ଜେରକ୍ସ ପେପର୍ ବାଡ଼େଇ ଦବୁ।
ଓହୋ। ଆଉ ପୁଷ୍ଟି ଭାଉଜ ଗଲାନି।
ପଇସା ଆସିିବନି ବୋଲି କହୁଚନ୍ତି କଣ।
ମାଲୋ।
ଏମିତି କହିଲେ।
ହଁ ହଁ।
ଏଚେଞ୍ଜ କରିବନା ଆଉ।
ନିମ ଗଛର ଉପକାରିତା ଗୋଟେ କଣ କହିଲ ଦେଖିଆ?
ନିମ ପିତା ଦେହକୁ ହିତା।
ଖାଲି ଦେହକୁ?
ହଁ ସବୁଆଡ଼େ ଯାଦୁ କାଛୁ କୁଣ୍ଡିଆ ହେଲେ ଖାଇବ ମାରିବ।
କଦଳୀ ଖାଇଲେ?
କଦଳୀ ଖାଇଲେ ବଳ ହବ।
କୋଉଟା ହାତ ନା ଗୋଡ଼?
ଫୁଲ୍ ଶରୀର।
ଉଁ ହୁଁ। କରିବା ଖରା ହଉଚି ଆଉ ଏଇନା କଣ ହବ।
ଏଇନା ଖରା
ଖରା ହବ
ହଁ।
ହୋଉ ଖରା ଏ ଖରା ଋତୁଟା ଖରା ହବ।
ହଁ। ଆଉ କଣ ଖାଇଚ?
ଖାଇଥିଲି ଭାତ ଭାତ ଡ଼ାଲି ଆଉ ଶକ ଶାକାହାରି ଲୋକ କଣ ଆଇଁଷ ଖାଉଛିନା ଆଇଁଷ ଖାଇବି। ଆଇଁଷ ଛାଡ଼ିଲିଣି ସେଇ କରୋନା ଦିନଠୁ। ଆଉ ଖାଉନି ଆଇଁଷ। ହୁଁ ଚାରି ପାଞ୍ଚ ବର୍ଷ ହେଲାଣି ଛାଡ଼ିଲିଣି ଆଉ।
ଅଁ ହଁ। ଅଁ ଜୀବ ହତ୍ୟା କରୁନ ଆଉ।
ଆ ପୁରା ସାକାହାରି ହେଇଯାଇଛି। ଦେଖିଆ କଣ କରିବା ଗୋଟେ ଆଉ।
ଆଉ ଗାଁ ଖବର କଣ?
ଗାଁରେ ସବୁ ଭଲ ତୋ ଖବର ଟିକେ କହ? ହଉ ଜାମୁ କୋଳି ଖା
ଓହୋ। ହଁ ଆଉ ତାଳ ତାଳ ସ ସଜ ଖାଇଥିଲ?
ତାଳ ଖାଇଥିଲି ଏଇ ବର୍ଷ କାହିଁ ନୂଆ ହେଇନି ତାଳ। ଇଆଡ ତ ଆଉ ସଜ ମିଳୁନି ତାଳ ବୁଢା ହେଲାଣି ଯାହା ଏଇନେ ପକୋଡି କରିକି ଖାଇବି ଆଉ।
ହଁ
ମୋର ତାଳ ମିଲୁଚି?
ହଁ ତାଳ ସିଜିନ ଗଲାଣି ବୁଡ଼ା ଏଇ ହେଲା ଆସିଲାଣି।
ଓହୋ ଏମିତି କଥା ତାହେଲେ।
ହଁ
ଉ କଣ କରିବା ଆଉ?
ହଁ
କଣ କ ଆ ଏମତି ତ ସୁଖେ ଦୁଃଖେ ସଂସାର ଚାଲୁଛି।
ହଁ
ନା କଣ?
ହଁ ଏଇତ ଦୁନିଆ ଆଉ।
ହୁଁ
ଦିନେ ସୁଖ ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ।
ତାପରେ ଫେଣି ଦୁଃଖ ତାପରେ ସୁଖ ତାପରେ ଫେଣି ଦୁଃଖ ତାପରେ ସୁଖ
ହୁଁ
ଚାଲିଛି ଆଉ
ହଁ ହଁ ପେଣି ଶୀତ ତାପରେ ଖରା ଫେଣି ବର୍ଷା। ଫେଣି ଶୀତ ଫେଣି ଖରା
ହ ଚାଲିଛି ତ ଏଇ
ହଁ କୁହ
ଆଉ କଣ କରୁଛ?
କରିବି ଆଉ କଣ ଏଇଟି ବଇଚି ଆଉ ଆଉ ତମ ଯୋଉ ହାତ ଫାତ ବୋଲିଂ କର? ପେଣ୍ଡୁ ଫୋପାଡ଼।
ହଁ ଫୋପଦା ଚାଲିଚି ଚାରଟା ବେଳେ।
ଛୋଟ ବଲ ଖେଳୁଚ ନା ବଡ ବଲ ଖେଳୁଚ। ଏ ଛୁଆଳିଆ ବୟସ ଛୋଟ ବଲ ଖେଳିବ। ଧୀରେ ଧୀରେ ବୟସ ହବ ବଡ ବଲ ଖେଳିବ।
ହଁ ହଁ ଥାଉ ଥାଉ ତମେ ବଡ ବଲ ଖେଳୁଛ କି ତମ ଆଡେ?
ଆମର ଡାଏରେ ଭଲିବଲ।
ଓହୋ ଆଉ ଭଲି କେତେ ଆଉ ଭଲି କେତେବେଳେ ଖେଳୁଚ?
ହେ ରାତିରେ ଭଲିପା ରାତିରେ ବଡ ବଲଟା।
ହଉ ହଉ ହଉ ତାହେଲେ ଆଉ।